ହଁ, ମ୍ୟାଡ଼ାମ ଗୁଡ୍ ଇଭିନିଂ। ଗୁଡ୍ ଇଭିନିଂ, ରାଧେ ରାଧେ। ଆଉ କଣ କୁହନ୍ତୁ? ନାଇଁ ମୋ ସିଷ୍ଟମ୍ ରୁ କାମ କରୁଥିଲି। ନାଇଁ ମୁଁ ଏଟା ନୂଆ ଆପଣ ଙ୍କ ଏଟା ଫାଷ୍ଟ ଟାଇମ୍ ଏଟା, ଫାଷ୍ଟ କଲ୍ ଆପଣଙ୍କର।
କଣ କହିଲେ?
ଏଇଟା ମୋର ଫାଷ୍ଟ କଲ୍। ଫାଷ୍ଟ ଟ୍ୟାକ୍ସ ଫାଷ୍ଟ କଲ୍ ସବୁ କିଛି। ତ ସେମିତି ଆଉ। କିଛି ମାନେ ନିଉ ପୁରା। ଆପଣ ଆଜି କେତେଟା କଲ୍ କଲେଣି ଏଥିରେ?
ଏମିତି କଥା ହୁଅନ୍ତିନି ଏଥିରେ।
ଆଚ୍ଛା, କେମିତି କଥା ହୁଅନ୍ତି?
ନାଇଁ ଟପିକ୍ କର।
ଗୋଟେ ଟପିକ ଦରକାର ନା।
ହଁ
ଓକେ, କେଉଁ ଟପିକ୍ କରିବା ଡିସ୍କସ୍ କରିବା କୁହନ୍ତୁ, ଆଜ୍ଞା।
ଆପଣ କଣ ଭଲ ଲାଗେ କୁହନ୍ତୁ।
ଟଟିଚିଂ ଲାଇନ୍ କିମିତି ଲାଗେ ଆପଣ ଙ୍କୁ, ନହେଲେ ବୁଲାବୁଲି ଗୋ ତାଳି। ୟୁପି, ୟୁପି ଯାଇଛନ୍ତି ଉତ୍ତର ପ୍ରଦେଶ।
ନାଇଁ, ନାଇଁ। ଏତେ ଲମ୍ବା ଟୁ ନୁହଁ, ଆମର ନର୍ମାଲ ଓଡିଶା ଭିତରେ ସବୁ ଜାଗା ଠାକୁରଙ୍କ ଜାଗା।
ଆଚ୍ଛା ଇଆଡେ ଭୁବନେଶ୍ୱର ବହୁତ୍। ଆପଣ କୋଉଠି ମାନେ ଭୁବନେଶର ଆସିଛନ୍ତି ବୁଲିବା ପାଇଁ।
ଭୁବନେଶ୍ୱର ର ଥରେ ଯାଇଛି ଉଁ ମେ ମେଡିକାଲ୍ କେଚେ ନଚତେ ସେମିତି ଯାଇନି। ଅ ପୁରୀ ଯା ଯାଇଛି, କଟକ ଧବଳେଶ୍ଵର ଯାଇଛି।
ଆଚ୍ଛା କଟକ ଧବଳେଶ୍ୱର ପରେ ପୁରୀ। ଆଉ ଅନ୍ୟ କିଛି ମନ୍ଦିର ଯାଇ ନାହାନ୍ତି ଭୁବନେଶ୍ଵର ର କୌଣସି ମନ୍ଦିର ଆସି ନାହାନ୍ତି। ଭୁବନେଶ୍ୱର କୌଣସି ମନ୍ଦିର ଲିଙ୍ଗରାଜ ମନ୍ଦିର ଆସି ନାହାନ୍ତି।
ଲିଙ୍ଗରାଜ ମନ୍ଦିରଟା ରାସ୍ତା କୁ ଅଛି କି ଆଟାଚ୍?
ହଁ, ଲିିଙ୍ଗ ରାଜ ମନ୍ଦିର ପୁରା ରାସ୍ତା କୁ ପୁରା ଅଛି ନାହିଁ ନା କଣ।
ହ ଗଲା ବାଗିଆ ଲାଗୁଚି ମନେ ପଡୁଛି।
ଏକ ତ ଲିଙ୍ଗରାଜ ଟେମ୍ପଲ ରୋ ଷ୍ଟେସନ ଅଛି ଟ୍ରେନ ବାଇ ଟ୍ରେନ ଆସିପାରେ। ନହେଲେ ଆପଣ ଏପାଟ ରୁଟରେ ଆସିବେ ଖଣ୍ଡଗିରି ଦେଇକି ସେଇ ରୁଟ ସିଧା ପଳେଇ ଆସିବେ ବାର ତେର କିଲୋମିଟର ପଳେଇ ଆସିବେ ପୁରା ଆରାମସ ପାଇବେ ଭଲ ମନ୍ଦିର ବହୁତ ଭଲ ମନ୍ଦିର। ମନ୍ଦର ଭିତରୁ ମୋବାଇଲ୍ ଆଲାଉ ନାହିଁ। ଆପଣ କହି ପାରିବେ କିଛି ଅସୁବିଧା ନାହିଁ। ଆସନ୍ତୁ କେବେ ବୁଲିବା ପାଇଁ ଆସନ୍ତୁ ଦେଖିକି ଯିବେ ବହୁତ ଭଲ ଜାଗା ଅଛି। ଶହେ ଆଠ, ଶହେ ଆଠ, ହଁ, ମୁଁ ଭୁବନେଶ୍ୱର ରେ ରହୁଛି।
ଆଚ୍ଛା କଣ କରୁଛନ୍ତି।
ଏଇଠି ଜବ କରୁଛି ଯିବି ଆଉ
ଆଚ୍ଛା।
ଚାଲିଛି ଏମିତି ଆଉ। ହଁ। ଭଲ ଆପଣ କୋଉଠାରୁ ରେସିଡେଣ୍ଟ କୋଉଠି ରହୁଛନ୍ତି।
କଣ କହିଲେ।
ଆପଣ କୋଉଠି ରହୁଛନ୍ତି।
ମୁଁ ଯାଜପୁର ଡିଷ୍ଟ୍ରିକ୍ଟର ହରି ପୁରରେ ଅଛି।
ସେ ଯାଜପୁର ଡିଷ୍ଟ୍ରିକ୍ଟରେ ରହୁଛନ୍ତି।
ହୁଁ
ଯାଜପୁର ଆମେ ବୁଲିବାକୁ ଯାଇଥିଲୁ କିଛି ଦିନ ତଳେ।
କୋଠିକି ଆସିଥିଲେ
ଆ କିଛି ଦିନ ତଳେ ଆମେ ଯାଇଥିଲୁ ଏଇ ଯୋଉ ଆ ବିଞ୍ଝାରପୁର ଜାଣିଛନ୍ତିନ ବିଞ୍ଝାରପୁର
ହଁ ହଁ ହଁ ବି୍ଜାରପୁର ଆମ ବିଞ୍ଜାରପୁର ଆମ ଝିଅ ଘର
ଆଛା ଆପଣଙ୍କ ଝଅରେ ବିଞ୍ଜପୁର
ମାନେ ଝିଅ ଘର ମାନେ ଆମ ଘର ପାଖରେ ଜଣେ ବାହା ହେଇଛନ୍ତି
ଆଚ୍ଛା ସିଏ ନାଇଁ ବିଞ୍ଜାପୁର ଯୋଉ ଅଛି ଗୋଟେ ସନ୍ତୋଷୀମା ସନ୍ତୋଷ ବାଙ୍କ ମନ୍ଦିର ଗୋଟେ ନୂଆ ନୂଆ ତିଆରି ହେଇଛି
ହଁ ହଁ ନି ଦୌଡଡେ ଶଛିେ
ସନ୍ତୋସି ମନ୍ଦିର ବଢିଆ ମନ୍ଦିରଟା ପୁରା ଆେ ମାନେ ଦ୍ରାବିଡିଆ ଷ୍ଟାଇଲ ତିଆରି ହେଇଛି ମାନେ ଯେମିତି ଆମର ସାଉଥ ଯେମିତି ମନ୍ଦିରଞନ ଥା କି
ହଁ ହଁ
ଆଁ ସେଇଭଳିଆ ଷ୍ଟାଇଲ ର ମନ୍ଦିର ତିଆରି କରିଛନ୍ତି ଭଲ ମନ୍ଦିର ଏଟା ମସ୍ତ ଲାଗିଲା ଜାଗା ଟା।
ବରି ସାଇ ମନ୍ଦିର କେବେ ଆସିଚନ୍ତି?
ବରି ସାହି ମନ୍ଦିର ହେରା କୋଉଠି ଅଛି?
ସାଇବାପା ବରିରେ ଅଛି।
ଆଛା ବରିରେ ଅଛି ନା ମୁଁ ବରି ଯାଇଚି। ଥରେ ମୋର ସାଙ୍ଗ ସହିତ ବରି ଯାଇଥିଲି କିନ୍ତୁ ବରି ସାହି ମନ୍ଦିର କେବେ ଯାଏନି। ମୁଁ ଜାଣିିନଥିଲି ସେଇ ପ ଓ ମୁଁ ଜାଣିନି ଆକ୍ ଚୁଲି ଏଗ୍ ଜାଟିଲି ଜାଗା ଜାଣିନି ମୁଁ ଆମ ସେଇ ଏଇସି ଗୋଟେ ବୁଲିବାକୁ ଯାଇଥିଲୁ ସେଇ ବିନ୍ଝାରପୁର ଗଲୁ ଆଉ ଏପଟେ ଆମର ଯୋଉ ବିରଜା ମନ୍ଦିର ଅଛି ବିର ଜା ମନ୍ଦିର ଗଲୁ। ଆଉ ଏପଟେ ଆଉ ଗୋଟେ ଦଶାଶ ମେଧ ଘାଟ ଅଛି। ଜାଣିଛନ୍ତି ଦଶାଶ ହଁ। ଅ ଦଶାଶ ମେଧଘାଟ ସେଇଠିକି ଯାଇଥିଲୁ। ଆଚ୍ଛା ସେ ଜାଗା ନା ଟା ଜାଣିଛନ୍ତି କି ଆପଣ ତ ଯାଜପୁରରେ ବିଲଙ୍ଗ କରୁଥୁବେ ଜାଣିଥିବେ ଆଇ ଥିଙ୍କ। ଆ ଯୋଉଠି ଯୋଉ ବଡ ଆ ବଡ ଶିବ ଶିବଙ୍କର ଗୋଟେ ଷ୍ଟାଚ୍ୟୁ ଅଛି।
ଶିବଙ୍କ ର ନା
ସେଇ ଦଶାଶ ମେଦ୍ଧ ତଳେ ଆଗକୁ ଶିବ ଙ୍କ ଗୋଟେ ବ-ବହୁତ ବଡ ଶିବଙ୍କ ଷ୍ଟାଚୁ ନାହିଁ।
ଜମ ମା ସାତ ଭଉଣୀ ହେରିକା ଦେଇଚନ୍ତି?
ସାତ ଭଉ ବୋଧେ ହେଇଥିବ ନା କଣ ମୁଁ ଜାଣିନି ସେ ବଡ ଶିବ ମନ୍ଦିର ଅଛି ସେଇଟା ହେଇଥିବ ନା ସେଟା ମୁଁ ଜାନି। ଏଟା ହେଉଥିବ କଣ?
ସେଇ ଜ ବିରଜା ଆଡେ ସେଇ ଆଡେ ଅଛି ବିରଜା ମନ୍ଦିର ଆସିଚନ୍ତି ନା?
ହଁ ବିରଜା ମନ୍ଦିର ଯାଇଛି।
କେତଥର ଆସିଚନ୍ତି?
ମାନେ ଗୋଟେ ଥର ସେଇ ବିନ୍ଝାରପୁର ବୁଲିବାକୁ ଯାଇଥିଲେ ସେଇ ଭିତରେ ହିଁ ମାନେ ତାରେ ଆସିକି ବୁଲାବୁଲି କରିକି ଗୋଟେ ଦିନ ପୁରା ବୁଲାବୁଲି କରି ରାତିରେ ଗଲୁ।
ହଁ ହଁ ହଁ।
ନହେଲେ ଏବେ ସେଇ ସେଇ ଜାଗା ସବୁ ବୁଲାବୁଲି ହେଇଚି। ଆଉ କୁହନ୍ତୁନି ଆପଣ ଆପଣଙ୍କ ଯାଜପୁର ପୁରା ରେ ଯାଜପୁର ନା କହିଲେ କିଛି ଖରାପ ଭାବୁଚ କି? ଯାଜପୁର ନାଁରେ କହିଲେ କିଛି ଖରାପ ଖରାପ ଭାବିବେ? ହଁ ନାଇଁ ନାଇଁ ମୁଁ ଭଲ କଥା ନାଇଁ ରିଅଲ କଥା କହିଲେ ଖରାପ ଲାଗିବ? ସତ କଇବେନି ହିଁ ହେଁ ହେଁ। ଯାଜପୁର ମନ୍ଦିର ଯାଇଥିଲୁ। ମନ୍ଦିର୍ ଭିତରେ ଉଁ ଏଇ ଯୋଉ ବିର୍-ବିରଜା ମନ୍ଦିର ଯାଇଥିଲୁ। ମାନେ ଏଣ୍ଟ୍ରି ଫାସ ଟାଇମ୍। ବିରଜା ମନ୍ଦିର ମାନେ ମୁଁ ମୁଁ ଆଉ ମୋ ସାଙ୍ଗ ଆଉ ଦିଟା ଆ ଦି ଜଣ ବାଇକରେ ଯାଇଥିଲେ। ଆ ସିଏ ବି ଆମର କମନ୍ ଟିଚର୍ କମୁନିଟ୍ ର ସିଏ ଯାଇଥିଲେ ବୁଲିବା ପାଇଁ। ତ ଯିଏ ଏଇ ଯୋଉ ତାଙ୍କର ପର୍ସ ଚୋରି ହେଇଗଲା। ପୁଣି ଦାଟୁ କୋଉଟି କଇଲେ? ସେ ମନ୍ଦିର ଭିତରେ ମାନେ ମନ୍ଦିର ମାନେ ଯୋଉଠି ମୁଖ୍ୟ ମାଆ-ମା ନାହାନ୍ତି କି ମୁଖ୍ୟ ମନ୍ଦିର ମୁଖ୍ୟ ମନ୍ଦିର ଯୋଉ ବେଢା ବୁଲାନ୍ତିନି ବୁ-ବୁନାନ୍ତିନି କି ସେଇ ମନ୍ଦିର ତାଙ୍କ ପର୍ସ ଚୋରି ହେଇଗଲା ତ ପର୍ସ ଖୋଜିଲୁ ସବୁଆଡେ ଖୋଜିଲୁ ପର୍ସ ଲାଷ୍ଟକୁ ପୋଲିସ୍ ଷ୍ଟେସନରେ କମ୍ପ୍ଲେନ କଲୁ। କମ୍ପ୍ଲେନ୍ କଲାପରେ ଜଣିବାକୁ ପାଇଲା ଯେ ସେଇ ଠାର ପୂଜା ହିଁ ପର୍ସ ଟା ନେଇଥିଲା।
ପୂଜାରୀ
ପୂଜାରି ପୁଣି ମୁଖ୍ୟ ମନ୍ଦିର ଭିତରେ ମା ଙ୍କ ସାମ୍ନାରେ। ପର୍ସ ନେଇଛିି କମ ପାଲା ସେଠି କରିଛେ ଆମେ। ଆଉ ଗୋଟେ କ ଇ ଆଉ ଗୋଟେ ଇଣ୍ଟରେସ୍ଟିଙ୍ଗ କଥା।
ଦରକାର ଥିଲା ବୋଧେ ହେଁ ହୁଁ।
ମାନେ ସେ ଭିତରୁ ମାନେ ସେ। ମାନେ ବାହାରୁ ନେଇଥିଲା ଠିକ ଅଛି ଛାଡ କଣ ଚୁୁରେଇଲା ସେ ମନ୍ଦିର ଭିତରୁ ନେଲା। ପୁରା ଯୋଉଠି ମା ବିରଜା ସାମ୍ନା ରେ ଆଛନ୍ତି ତ ସେଇଟା ଛାଡ଼ନ୍ତୁ ହଁ ଛା ଛାଡ ପଇସା ତ ମୋ ପର୍ସ ତ ଚୋରି ହେଇଗଲା ହେଇଗଲା ଛାଡ କଣ କରିବା ଏ କ୍ଲମ୍ପେନ। କଣ କରଛି ଯେତେ ବେଳେ ପର୍ସ ମିଳିଲା ପର୍ସ ଭିତରେ। ଦୁଇଶ ଟଙ୍କା ସେ ତିନିଶ ପାଆଁଶ ଛଅଶ ଟଙ୍କା ରଖିଥିଲା। ଏ ପର୍ସ ପୁରା ମିଳିଲା ପର୍ସ ଭିତରେ ପଇସା ନାହିଁ।
ଏ ହେ ହେ ହେ ହେ ହେ।
ସେଇଠିରୁ ପୋଲିସ କହିଲା ନା ଏଇଟା ରି ମାନେ ଏଇଟା ଏବେ ଘଟଣା କହୁଛି କିଛି ଦିନର ଘଟଣା କହୁଛି। କିଛି ମାନେ ମାସର ଘଟଣା। ପୁରା ଖରାପ ଏକ୍ସପିରିଏନ୍ସ ମନ୍ଦିର ଭଲ ଥିଲା ବହୁତ ସୁନ୍ଦର ମନ୍ଦିର ବଢିଆ ହେଇଛି ମନ୍ଦିର ବହୁତ ଜାଗା ଦେଖିବାକୁ ମଜା ଲାଗିଲା। ମନ୍ଦିର ଟା। ଆପଣ ଆସିବେ ଆପଣ ତ ସେଇପଟ ଲୋକାଲ ଲୋକ ଆପଣ ଜାଣିଥିବେ ସେ ଜାଗା ଟା। ହଁ ସେଇ ପଟରୁ ବିଲଙ୍ଗ କରୁ ଛନ୍ତି ନା ଆଉ କୋଉ ପଟେ ଯାଉଛନ୍ତି। ବିରଜା ମନ୍ଦିର ପାଖା ପାଖି ଏଇ ବିରଜା ମନ୍ଦିର ପାଖାପାଖି ନା ଆଉ କୋଉ ଜାଗାରେ ବିଲଙ୍ଗ ମାନେ।
ନାଇଁ ବିରଜା ମନ୍ଦିର ପାଖା ପାଖି ଉଁନ ଉଁନ ତ ନୁହଁ କିନ୍ତୁ। ସେଇ ଅଧଘଣ୍ଟା ଘଣ୍ଟା ଟା ବାଟ ଭିତରେ ଆଉ।
ମାନେ ଯିବା ଭଲ ମନ୍ଦରେ ଯିବା ଆସିବା କରନ୍ତି ଆଉ ନାଇଁ କିି।
ହୁଁ ହୁଁ ହୁଁ ମେଡିକାଲ କେସ୍ କିଛି ମାର୍କେଟିଂ।
ହୁଁ ମାନେ ମାର୍କେଟିଂ ଆସୁଛନ୍ତି ମାନେ ସେଟା ଆପଣ ଙ୍କ ମାର୍କେ୍ଟ ରାସ୍ତା ହେଲା କଣ ନାଇଁ କି ତ ରେ ଆଉ ହଁ ଭଲ ମନ୍ଦିର ଅଛି ସେ ମନ୍ଦିର ବିଷୟରେ ମୋର ଦି ତିନିଟା ଜିନିଷ ଅଛି ଯେ। ମୁଁ ଆପଣ ଙ୍କୁ ଆଉ ଥରେ କେବେ ଯେତେବେଳେ କଲ୍ କରିବି ପଚାରିବି ବହୁତ ଟାଇମ ହେଇ ଯିବ।
ରାମ ମନ୍ଦିର ରାମ ମନ୍ଦିର ଅଛି ଯାଇଛନ୍ତି।
ହ ନା ମାନେ ସେଇ ସ୍ ବି ବିରଜା ମା ମ ମାନେ ଅଲଗା ମନ୍ଦିର ଟା ଗୋଟେ।
ହୁଁ ହୁଁ ରାମ ମନ୍ଦିର ସେଠି ବାହାଘର ଫାଘର ହଉଛିି ବି ଆଉ।
ନା ନା ନାଇଁ ବିରାଜା ମନ୍ଦିର ଯାଇଛି ତ ଆକୁ ଛାଡିକି ଆଉ କିଛି ଯାଇନି। ଲଳିତଗିରି ଗୁଫା ଟା ଯିବାକୁ ଇଚ୍ଛା ଥିଲା ରତ୍ନଗିରି ନା ଲଳିତ। କୋଉ ଗୁମ ଅଛି ଲଳିତଗିରି ହଁ। ସେଇ ଜାଗା ଟାକୁ ଯିବାକୁ ଇଚ୍ଛା ଥିଲା ଯେ ସେ ଆଉ ବିରଜା ମନ୍ଦିରରୁ ସେ। ପର୍ସ ଟା ଚୋରି ହେଇଗଲା ସେଥିରେ ଦି ଘଣ୍ଟା ପଳେଇଲା। ଆଉ ସେ ପୋଲିସି ଲାସ ମାନେ ଲାଷ୍ଟ କୁ ପୋଲିସ କଁ କୁ ପୋଲିସି ଆଉ କଁ କହିଲା ଜଣିଛନ୍ତି ନା ନାଇଁ। ପୋଲିସ କହିଲା ଛାଡ ମା ଙ୍କ ତ ଆଶିର୍ବାଦ ମା ଙ୍କ ନେଇ ମା ନେଇ ଗଲେ ଆଉ। ଆରେ ଏଇଟା।
ଇଏ ଇଏ ଭ ଅ ଚୋ ଚୋରି କରିକି ମାଆଙ୍କ ଭୋଳିବ।
ମାନେ ଆ ବ ପୂଜାରୀକୁ ବଞ୍ଚେଇବା ପାଇଁ ମା ନେଇଗଲେ କହିଲେ। ମ ମନ୍ଦିର ଭିତରେ ଯୋଉ କଣ୍ଟ୍ରୋଲ ରୁମ୍ ନାହିଁ କି। କଣ୍ଟ୍ରୋଲ ରୁମରେ ଇଭିନ୍ ସି ସି ମୁଁ ଆମେ କହିଲୁ। ଠିକ୍ ଅଛି ମା ନେଇଗଲେ ଆମ କୁ ଟିକେ ସିସି ଟିଭି ଫୁଟେଜ ଦେଖାଅ କେମିତି ନେଇଛନ୍ତି। ସିସି ଟିଭି ସିସି ଫୁଟ ଦେଖେ କହିଲେ ନାହିଁ ଛାଡା ଆଉ ଇଏ। ସିସି‌ ଟିଭି ଫୁଟେଜ ଏମିତି ଦେଖେଇ ହବନି କିଛି ହବନି କରି ହବନି। ମାନେ ବାଟ ଯାଙ୍କ। ଯାହା ତ ପସ ଚୋରି ପସ ତ ଚୋରି ହେଇନି ନା ପର୍ସ ମିଳିଗଲା ସବୁ ଯାହା ଡ କୋମେଣ୍ଟ ସବୁ ମିଳିଗଲା ଏଇ ଯୋଉ ପର୍ସ ରୁ ଯୋଉ ସ୍ପେସିଫିକ ପଇସା ତକ ଚୋରି ହେଇଗଲା ଆଉ ପୋଲିସ। ଏସ୍କ୍ୟୁଜ୍‌ ମତେ ଲାଘ ପଦେ ଆକ୍‌ଚ୍ବାଲି ଏଟା ଆପଣ ସେପଟେ ଯିବା ଆସିବା କରୁଛନ୍ତି। କେବେ ଏଇ ଜିନିଷ କେବେ ଫିଲ୍ କରିଛନ୍ତି ଫେସ୍ କରିଛନ୍ତି କି କେବେ ଏଇ ଜିନିଷ ଫେସ୍ କରିଛନ୍ତି
ହୁଁ ନାଇଁ ମୋର ସେମିତି କେବେ ହେଇନି
ନାଇଁ ଆମର ଫାଷ୍ଟ ଏକ୍ସପ୍ରେନସ୍ଦରେ ଫେଲ୍ ହେଲା ଯେ ଦୁଃଖ ଲାଗିଲା ଭାରି ମାନେ ମନ୍ଦିରକୁ ଫାଷ୍ଟ ଟାଇମ ପାଇଁ ଯାଇଥିଲୁ। ସେ ପୁଣି ଯୋଉ ପିଲାାଟାଇଥିଲା ସେ ପୁଣି କେଉଁଝରରୁ ଆସିଥିଲା।
ଓହୋ ହୋ।
ଆମର ଗୋଟେ ଗୋଟେ ଇଲ ମିଟିଂ ଥିଲାସେଠିଟିଚର ମାନଙ୍କର ଗୋଟେ
ରାଉ।
ତ ସେଇ ଜାଗାରେ ଥିଲୁ ତ ସେଇଟା ପ୍ରୋବ୍ଲେମ ହଉଛି ଆଉ ମାନେ ସେଇଟା ଗୋଟେ ଯାହା ହେଲେ ବି ଗୋଟେ ଫାଷ୍ଟ ଟାଇମି ଗୋଟେ ଆିସିକି ଏମିତି ଗୋଟେ ଛୁଟି ନାହିଁ ପୁଣି ଚି ପର୍ବତ ଗୋଟେ ବାଇକ୍ ଷ୍ଟାମ୍ପ୍ ଅବ ଦି ମୁ ଚେମ୍ପୁଲ୍‌ ଚେମ୍ପୁଲର ନିଜ ଷ୍ଟାଫ ଦ୍ଵାରା ଯଦି ଏମିତି ହବ ତାହେଲେ ଖରାପ କଥା ନୁହ କଣ ଆଉ ଆଡମିନିଷ୍ଟ୍ରେସନ ଆଉ କଣ କରୁଛି ତାହଲେ ସେଇ ଜିନିଷ ଆଉ
ଆଉ କଅଁ ଖାଇଥିଲେ।
ଓ। ନାଇଁ ଅଫିସରୁ ଆସୁଛୁ ଏବେ ଆଉ କାମ ସାରିକି ଆସୁଛୁ ସଇଲାଣିତ। ମାନେ ଆର ପ୍ରୋସିଜର ଏମିତିଆ ନାଇଁ କି? କଲ୍ କରିବାକୁ ପଡିବ ମତେ ଏମିତି ଦଶଣ ହ୍ୟାଲୋ। ଆଉ ପ୍ରୋସିଜର ଏମିତିଆ ଏକାରିଆପ।
ଏ ଭଗବାନ ସେଟା ନିଅନ୍ତି।
ନିଆ ଅବନି? ହଉ ଅସ୍।
ହଁ ଠିକ୍‌ ଆଦିକା ଯଦି ପ୍ଳେନ କଲ କରନ୍ତି ମୁଁ କହିଦେବି ଆଉ ହେଲାକି। ତ କମ୍ପ୍ଲିଟ୍ ପରେ ମତେ ପ୍ଲେ ଏ
ଓକେ ଓକେ କହୁଛି। ଏବେ ତ ହେଇଲଣିି ନା
ଏ ନାଇଁ ନାଇଁ ରୁହନ୍ତୁ ଲାଇନରେ ରୁହନ୍ତୁ
ଓକେ